ହ୍ୟାଲୋ କଣ କରୁଛନ୍ତି? ହ୍ୟାଲୋ।
ରୁଦ୍ରଭାଇ ନମସ୍କାର କଣ କରୁଛନ୍ତି।
ହଁ ମୁଁ ତ ଭଲ ଅଛି ତୁମେ କେମିତି ଅଛ?
ମୁଁ ବି ବହୁତ ବଢ଼ିଆ ଅଛି ଆଉ ତମ ଦେହ ପା ଭଲ ଅଛି ନା?
ହଁ ହଁ ମୋ ଦେହ ପା ଭଲ ଅଛି ହେଲା ଆଉ କଣ ହେଲେ ମୁଁ ମୁଁ ଶୁଣିଲି ତମେ କଣ ବହୁତ ବଢିଆ ଗୋଟେ ସେଲିବ୍ରିଟି ସହ ଭେଟିବାକୁ ଯାଇଥିଲ?
ହଁ ତମେ ଠିକ ଶୁଣିଛ ମୁଁ ଆସିଥିଲି ସ୍ମାର୍ଟ ସିଟି ଭୁବନେଶ୍ଵର ତ ସେଇଠି ସବୁ ଭଲ ଭଲ ଫିଲ୍ମ ଷ୍ଟାର ମାନଙ୍କ ସହିତ ଦେଖା ହୋଇକି ତାଙ୍କ ସହିତ ଫଟୋ ଉଠାଇଥିଲି।
ଆରେ ତୁମେ ସେଇ ସବୁ ଫଟୋ ମତେ ଛାଡି ପାରିବ କି ମୁଁ ମଧ୍ୟ ଆମ ଗାଁ ରେ ଦେଖେଇବି ମୋର ଜଣେ ଏମିତି ମୋର ଜଣେ ଏମିତି ବନ୍ଧୁ ଅଛନ୍ତି ଯେ ସେ ଫିଲ୍ମ ଅର୍ଷ୍ଟାର୍ ମାନଙ୍କ ସହ ଯାଇକି ଭେଟ ହୋଇ ଆସିଛନ୍ତି
ନିହାତି ନିହାତି ମୁଁ ତମକୁ ଆଉ କିଛି ସମୟ ଭିତିରେ ତମକୁ ସବୁ ଫ ଫଟ ଗୁଡ଼ା ସବୁ ପଠେଇଦେବି ଆଉ ତମେ ଦେଖିକିନା ତମେ ଘର ଉଁ ଲୋକଙ୍କୁ ବି ଦେଖାଇବ ପ୍ଲସ୍ ତମ ସାଙ୍ଗ ମା ସାଥିମାନଙ୍କୁ ବି ଦେଖେଇକିନା ତମ ଗାଁ ଲୋକଙ୍କୁ ଦେଖେଇକିନା ଜଣେଇବ ଯେ କି ମୋର ଗୋଟେ ସବୁଠୁ ଘନିଷ୍ଠ ବନ୍ଧୁ ସିଏ ସବୁ ମାନେ ଫିଲିମ୍ ଆର୍ଟିଷ୍ଟ ମାନଙ୍କ ସହିତ ଦେଖାହଇକିନା ଫଟୋ ଉଠେଇଚି ବୋଲି
ହଁ ହଁ ହେଲେ ତୁମେ ଯେତେ ଯେବେ ତାଙ୍କ ସହିତ ମିଶିଲ କେମିତି ମିଶିଲ ଏବଂ ତାଙ୍କ ସହିତ ମିଶିବାର ତମର ଉତ୍ସାହ ଯୋ ଥିଲା ତାହା କିପରି ଥିଲା ମତେ ବ ବର୍ଣ୍ଣନା କରିପାରିବ କି
ନିହାତି ନିହାତି ଆକ୍ଚୁଲିରେ କଥା କଣ କି ଆମାନେ ଯାଇଥିଲୁ ଆମର ଏଠି ଭୁବନେଶ୍ୱର ସବୁଠୁ ପ୍ରସିଦ୍ଧ ପିଭିହାର ହଲ୍ ବୋଲି ବୋଲି କୁହନ୍ତି ହେଲା ସେଠି ହେଲା ସବୁଠୁ ମାନେ ଯୋଉ ନୂଆ ନୂଆ ଫିଲିମ ସବୁ ନିଉ ରିଲିଜ୍ ହେବ ନା ତ ସେଇ ସବୁ ଫିଲୀମ କୁ ସବୁ ଆସିକି ଏଠି ନା ରିବନ ବିବନ କାଟିକି ସବୁ ସେଲିବ୍ରିଟି ମାନେ ନିଜେ ଆସିକିନା ଏଇଠି ରିଭ୍ୟୁ ନିଅନ୍ତି ହେଲା ତ ସେ ରିଭ୍ୟୁ ନେବା ଭିତିରେ ତାଙ୍କର ଯେତିକ ସବୁ ଫ୍ୟନ୍ ମାନେ ଅଛନ୍ତି ସବୁ ଆସନ୍ତି ଆ ତାଙ୍କ ସହିତ ଫଟୋ ଉଠାନ୍ତି ତାଙ୍କ ସହିତ ବ କଥା ହୁଅନ୍ତି ଥୀକୁ କି ଫିଲ୍ମ କେମିତି ଲାଗିଲା କଣ ଲାଗିଲା ସେଗୁଡ଼ା ସବୁ ପଚରା ପୁଚରି କରନ୍ତି ତ ତମେ ବି ଆମର ଇଆଡେ କେବେ ଆସ ତମକୁ ବି ଏମିତିକା ସୁଯୋଗ ନିହାତି ମିଳିବ କିନ୍ତୁ ତମକୁ ଟିକେ ଭିଡର ଟିକେ ଦେଖିବା ପାଇଁ ପଡିବ କି କି ଏ ଏତେ ଭିଡ ଭିତରେ ତମେ କେମିତି ନା ତାଙ୍କ ପାଖକୁ ଯା ଯାଇକି ପହଞ୍ଚି କି ଗୋଟେ ଫଟୋ ଉଠେଇ ପାରିବ ତ ତୁମକୁ ସଂଘର୍ଷ ତ ନିହାତି କରିବା ପାଇଁ ପଡ଼ିବ କିନ୍ତୁ ତୁମକୁ ଏ ଭିତିରେ ଟିକଟ୍ କାଟିବା ପାଇଁ ଟିକିଏ ପଇସା ବି ଖର୍ଚ୍ଚ ହେଇପାରେ
ହଁଁ ପଇସା ଖର୍ଚ୍ଚ କରିବାରେ ତ କିଛି ଅସୁବିଧା ନୁହେଁ ଆରେ ଗୋଟେ ଜିନିଷ ଆମେ ଦେଖିବା ତାର ଉତ୍ସା ମ ଓ ମ ଉଲ୍ଲାସ ଆନନ୍ଦରେ ଉତ୍ସାହରେ ଆଦ୍ କରିବା ଆରେ ପଇସାକୁ ଡରିଲେ ହବ ପଇସା ତ ଆଜି ଅଛି କାଲିକି ନୁହଁ ଆରେ ପଇସା ଦ୍ଵାରା କଣ ମନୁଷ୍ୟ ବଞ୍ଚିଥାଏ
ନିହାତି କିନ୍ତୁ ଆଜିକା ଡେଟ୍ରେ ଯଦି ପଇସା କାହା ପାଖରେ ନାହିଁ ତାହେଲେ ତା ପାଖରେ କିଛି ନାହିଁ ଯେହେତୁ ଉ ଆଜିକା ଉଁ ଜୀବନରେ ଆମକୁ ନିହାତି ରହିବା ପାଇଁ ଛାତ ଖାଇବା ପାଇଁ ଖାଇବା ପିନ୍ଧିବା ପାଇଁ ଡ୍ରେସ ଏଇ ତିନିଟା ନିହାତି ଅତି ଜରୁରୀ ଅଛି ଆଉ ଏଇ ତିନିଟା ଜିନିଷକୁ ଆମକୁ କିଛି କରିବା ପିନ୍ଧିବା ପାଇଁ ଖାଇବା ପାଇଁ ରହିବା ପାଇଁ ହେଲେ ଆମକୁ ପଇସାର ନିହାତି ଆବଶ୍ୟକଟା ଅଟେ ଆଉ ଗୋଟେ କଥା ହେଲା ତମର ସବୁଠୁ ଅତି ପ୍ରିୟ ଅ ଆର୍ଟିଷ୍ଟ କିଏ ଓଡ଼ିଆ ଇଣ୍ଡଷ୍ଟ୍ରି ଭିତରେ
ମତେ ତ ବାବୁସାନ ଭାଇ ବହୁତ ଭଲ ଲାଗନ୍ତି ମୁଁ ତାଙ୍କର ଗୋଟେ ଗତ ବର୍ଷ ଯୋ ଆସିଥିଲା ବୋଉ ଭୂ ତୁମୁ ଭୂତ ମୁୁଭ ଅ ଓ ଓ ଚଳଚିତ୍ର ଅସ୍ ତାହାକୁ ମୁଁ ଦେଖି ଖୁବ୍ ଆନନ୍ଦର ସହିତ ଏବଂ ଉଲ୍ଲାସର ସହିତ ମଜା ନେଇଥିଲି ସେ ତାହା ପୁଣି ମୋର ପ୍ରଥମ ଚଳଚିତ୍ର ଥିଲା ଯାହାକୁ ମୁଁ ଅ ଫିଲିମ୍ ପରଦା ସିନେମା ପର ପରଦାରେ ମୁଁ ଦେଖିଥିଲି ବଡ ପରଦାରେ
ଆଚ୍ଛା ଅନୁଭବ ଭାଇଙ୍କୁ ଭଲ ଲାଗେନି କି ଅନୁଭବ ଭାଇଙ୍କର ଏଇ ରିସେଣ୍ଟଲି ଗୋଟେ ବଢ଼ିଆ ମୁଭି ଟେ ରିଲିଜ୍ ହେଇଥିଲା ତାଙ୍କ ସହିତ ବି ମୁଁ ଫଟୋ ଉଠେଇଥିଲି ତମକୁ ପଠେଇବି ଦେଖିବ ତମେ କିନ୍ତୁ ସେ ମୁଭିଟା ବିଷୟରେ କିଛି କହିପାରିବୁ କି?
ହଁ ହଁ ଅନୁଭବ ଭାଇଙ୍କର ମୁଗ୍ ମୁଗ୍ ମୁ ମୁଗ୍ ଚଳଚିତ୍ର ମଧ୍ୟ ମଧ୍ୟ ବୋହୁତ ତ ଭଲ ଲାଗେ ଏବଂ ଅ କିନ୍ତୁ ବାବୁସାନ ଭାଇଙ୍କ ଚଳଚିତ୍ର ମତେ ଟିକେ ଅଧିକା ଭଲ ଲାଗେ ଅନୁଭବ ଭାଇ ବି କିଛି କମ୍ ନୁହନ୍ତି ତାଙ୍କର ଭଳିଆ ତାଙ୍କ ହେଲେ ବାବୁ ତମେ ଏବେ ବାବୁସାନ ଭାଇଙ୍କୁ କେମିତି ଚଳଚ୍ଚିତ୍ର କୁ ଆସିଲେ ଜାଣିଛ କି?
ନା ମୁଁ ତ ଜାଣିନି ଯେହେତୁ ତମେ ମୋତେ ଲାଗୁଛି ତମେ ମୋ ମୋଠୁ ଅଧିକା ବାବୁସାନ ଭାଇଙ୍କ ବିଷୟରେ ଜାଣିଥିବ ଯେହେତୁ ତମେ ତାଙ୍କର ସବୁଠୁ ଅଧିକା ବଡ଼ ଫେନ୍ ଅଛ ତାଙ୍କର ତ ସେଇଥିପାଇଁ ତମେ ମୋତେ ଜଣାଇ ପାରିବ କି? କି ବାବୁସାନଙ୍କର ଫିଲ୍ମର ଆରମ୍ଭ କେମତି କଣ ହେଇଥିଲା?
ହେଲେ ବାବୁସାନ ଭାଇଙ୍କର ବାପା ଓ ମା ସେ ହେଲେ ଦୁହେଁ ଦୁହିଁ ଅ ଅଭିନେତା ଆଉ ଅଭିନେତ୍ରୀ ଏବଂ ତାଙ୍କର ବାପା ଉତ୍ତମ ମହାନ୍ତି ସେ ବଡ ମଧ୍ୟ ସେ ବ ସେ ମଧ୍ୟ ବଡ ଓଡିଶାରେ ଏକ ଅ ଅଭିନେତା ଥିଲେ ତାଙ୍କର ମଧ୍ୟ କେତେକ ଚଳଚିତ୍ର ଓ ଓଡିଶାର ନାମକୁ ସୁନାମ ଅର୍ଜନ କରିଛି ଅ ତାଙ୍କର ପତ୍ନୀ ମଧ୍ୟ ଅପରାଚିତା ମହାନ୍ତି ସେ ମଧ୍ୟ ଏକ ବହୁତୁ ବଢିଆ ଅଭିନେତ୍ରୀ ସେ ଅଭିନେତ୍ରୀ ହିସାବରେ ଅନେକ ମୁ ଚଳଚିତ୍ରରେ କାର୍ଯ୍ୟ କରି ଅ ସେ ମଧ୍ୟ ଅ ଲୋକପ୍ରିୟ ହେଇପାରିଛନ୍ତି ସେ ତାଙ୍କର ବାବୁସାନ ଭାଇଙ୍କର ଅ ଫେମ୍ ପରିବାରର ପ ବ୍ୟାକଗ୍ରାଉଣ୍ଡ ହେଲା ଫିଲ୍ମ ଚା ଚଳଚିତ୍ର ଦୁନିଆର କିନ୍ତୁ ସେଥିପାଇଁ ତା ସେଥିପାଇଁ ବାବୁସାନ ଭାଇଙ୍କୁ ମୁଭି ଚଳ ଚଳଚ୍ଚିତ୍ର ଖୁବ୍ ଶୀଘ୍ର ମିଳିଯାଏ।
ବାବୁସାନ ଭାଇ ମୁଁ ଶୁଣିଥିଲି କି ବାବୁସାନ ଭାଇଙ୍କର ଗୋଟେ ଗେସ୍ ଏଜେନ୍ସି ବି ଅଛି। ଆଉ ତାଙ୍କର ମାନେ ଇନକମ୍ ସୋର୍ସ ଭିତରେ ଗୋଟେ ଏଇ କିଛି ଦିନ ହେବ ଗୋଟେ ନୂଆ ଆମର ରେଞ୍ଜ ରୋଭର୍ ନା ଜି ଭେଗନ୍ କଣ ଗୋଟେ କିଣିଛନ୍ତି ନା କଣ। ମୁଁ ସଠିକ୍ ଭାବରେ ଜାଣିିନାହିଁ କୋଉ ଗାଡ଼ିଟି କିଣିଛନ୍ତି କିନ୍ତୁ ମୁଁ ଶୁଣିଛି ଯେ ସେ ଗାଡ଼ିର ଭ୍ୟାଲ୍ୟୁ ଦୁଇ କୋଟି। ଟିରୁ ଉଦ୍ଧର
ହଁ ହଁ ଆରେ ମୁଁ ମଧ୍ୟ ତାଙ୍କର ସୋସିଆଲ ମିଡିଆରେ ଏକ ପୋଷ୍ଟ ଦେଖିଚି ଏପରି ସେ ପକେଇଛନ୍ତି। ଏବଂ ତୁମେ ଜାଣିଛ କି ବାବୁସାନ ଭାଇଙ୍କ ଏକ ବାବୁସାନ ଭାଇଙ୍କ ସ୍ତ୍ରୀ ଆ ଗୋଟଏ ଅ ଫିଲ୍ମ ପ୍ରଡୁସର ମଧ୍ୟ।
ଆଚ୍ଛା କିନ୍ତୁ ମୁଁ ଶୁଣିଥିନି ବାବୁସାନ ଭାଇଙ୍କର ଆଉ କିଛି ଦିନ ଆଗାମୀ ଆଉ ଉଁ ଆଉ ଦୁଇ ତିନି ମାସ ଭିତରେ ଗୋଟେ ନୂଆ ଫି ଫିଲ୍ମ ଆସିବାର ଅଛି ନା କଣ ତୁମେ ତା ବିଷୟରେ କିଛି ଜାଣିଛ କି?
ଆରେ ଏପର୍ଯ୍ୟନ୍ତ ମୁଁ କିଛି ଜାଣି ନାହିଁ। ଯଦି ମୁଁ ଜାଣିବି ତମକୁ ତାହେଲେ ନିଶ୍ଚୟ କହିବି। ହେଲେ ଅନୁଭବ ଭାଇଙ୍କର କାହାଣୀ ତୁମେ ଜାଣିଛ କି।
ଅନୁଭବ ଭାଇଙ୍କର ତ କଥା ସମସ୍ତେ ଓଡ଼ିଶାବାସୀଙ୍କୁ ଜଣା। ତାଙ୍କର ଆଉ ବର୍ଷା ମ୍ୟାଡ଼ାମଙ୍କ ବିଷୟରେ କିଏ ନ ଜାଣିଛି। ଗୋଟେ ଛୋଟ ଛୁଆ ଗତୁରୁ ନେଇକି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି ଆଉ ତାଙ୍କେ ବିଷୟରେ ମୁଁ ଆଉ ତମକୁ କଣ କହିବି। କିନ୍ତୁ ମୋର ଗୋଟେ କହିବାର କଥା ଥିଲା କି ଯେହେତୁ ତୁମେ ବାବୁସାନ ଭାଇଙ୍କର ବୋହୁତ ବଡ଼ ଫେନ୍ ତ ଗୋଟେ କାମ କରିବା ଆଗାମୀ ଯେବେବି ବାବୁସାନ ଭାଇଙ୍କର ନୂଆ ଫିଲ୍ମ ରିଲିଜ୍ ହେବ। ତ ତମେ ଆଉ ମୁଁ ମିଶିକି ଦୁଇ ଜଣ ସାଙ୍ଗରେ ଫିଲ୍ମ ଦେଖିବା ପାଇଁ ଯିବା।
ହଁ ହଁ ଏହା ତ ମୋର କେବେଠୁ ଆଶା ଥିଲା। ଯେ ମୁଁ ବାବୁସାନ୍ ଭାଇଙ୍କର ଚଳଚିତ୍ର ଦେଖିବାକୁ ଯିବି ଏବଂ ତାଙ୍କ ସହିତ ଏକ ଫୋଟୋ ନେଇ ଆସିବି ତମେ କଣ ମୋ ପାଇଁ ଏହା କରିପାରିବ?
ନିହାତି ନିହାତି ତମେ ତମେ ଆଉ ମୋ ସାଙ୍ଗରେ ଯିବା ହେଲା ତମର ତାଙ୍କ ସହିତ ଫଟୋ ଫଟ ଉଠିବାର ଦାୟିତ୍ୱ ହେଲା ମୋର ତୁମେ ଟେନସନ୍ ନୁହଁନି ଆରାମସେ ଆସିବ ତମର ମୋର ମିଶିକି ସାଙ୍ଗରେ ଯିବା ଆଉ ମୁଭି ଏନ୍ଜୟ କରିବା ଆଉ ତାଙ୍କ ସହିତ ଫଟୋ ଉଠାଇବାର ଅ ତାଙ୍କ ସହିତ ମିଶେଇବାର ଦାୟିତ୍ୱ ହେଲା ମୋର।
ହଁ ହଁ ଆରେ ଏହା ତ ବହୁତ ବଢିଆ ଖୁସିର କଥା ମୋ ପାଇଁ ଗର୍ବର କଥା ଯେ ମୋର ବନ୍ଧୁ ମୋ ପାଇଁ ମୋର ଏତିକି କାମ କରିଦେବେ।
ଆଚ୍ଛା ଆଉ ମୁଁ କଣ କହୁଥିଲି ନା ମୁଁ ଏବେ ତ ଭୁବନେଶ୍ୱରରେ ଅଛି। ଯେବେ ମୁଁ ବାଲେଶ୍ୱର ଯିବି ସେବେ ଟିକେ ଚାନ୍ଦିପୁର ଆଡ଼େ ବୁଲିବା ପାଇଁ ଯିବା।
ହଁ ହଁ ଚାନ୍ଦିପୁର ବିଷୟରେ ମୁଁ ଶୁଣିଛି ସେ ସିଆଡେ କୁଆଡେ ଭଲ। କଙ୍କଡ଼ା ଆଉ ଶାମୁକାର ଝୋଳ ମଧ୍ୟ ମିଳେ।
ନିହାତି ନିହାତି ତୁମେ ଠିକ୍ ଶୁଣିଛ ଆମ ଚାନ୍ଦିପୁରରେ ସବୁଠୁ ଅଧିକା ଫେମସ୍ ହେଲା ଯେତିକ ସମୁଦ୍ରରେ ମିଳୁଥିବା ଯେତିକ ସବୁ ଜୀବଜନ୍ତୁ ଅଛନ୍ତି ଲାଇକ୍ ମାନେ ମାଛ ହେଇଗଲା କଙ୍କଡ଼ା ହେଇଗଲା ଏ ଯେଉଁ ଶାମୁକାର ଝୋଳ ଯେଉଁଟା ତୁମେ କହିଲ ସେଇଟା ହେଇ ଗଲା ଅକ୍ଟୋପସ ହେଇଗଲା ଯେତିକି ସବୁ ଜିନିଷ ସବୁ ସମୁଦ୍ରରେ ମିଳେ ନା। ସେଇଗୁଆ ସବୁ ସେଠି ସବୁଠୁ ଅଧିକା ଫେମସ ଆଉ ତମେ ତ ଜାଣିଥିବ ଚାନ୍ଦିପୁର ବିଚ୍ ଆମର ସେଇଠୁ ଡିଆର୍ ଡିଓଟା କ୍ଷେପଣାସ୍ତ୍ରଟା କେତେ ପାଖରେ ମାନେ ସେଇଠି ଆମର ହେଉଛି ସବୁ କ୍ଷେପଣାସ୍ତରର ଟେଷ୍ଟିଙ୍ଗ ସବୁ ହୁଏ ସେଇଠି। ହେଲା ତମେ ଯେବେ ଆସିବ ସାଙ୍ଗରେ ଆମେ ଦୁଇ ଜଣ ଯାଇକିନା ସେଇ କ୍ଷେପଣାସ୍ତ୍ରର ଯେଉଁ ମିସାଇଲ୍ ଟେଷ୍ଟିଙ୍ଗ ହେଉଥିବ ସେଗୁଡ଼ା ସବୁ ଦେଖିବା। ତା ସହିତ ସମୁଦ୍ର କୂଳରେ ଆମେ ସେଇ କଙ୍କଡ଼ା ଝୋଳ କିମ୍ବା ହେଉଛି କଙ୍କଡ଼ା ଫ୍ରାଏ କିମ୍ବା ମାଛ ମାଛ ଫ୍ରାଏ ମାଛ ପତ୍ରପୋଡ଼ା କିମ୍ବା ଚିକେନ୍ ବାମ୍ବୋଷ୍ଟିକ ଏଇଗୁଡ଼ା ସବୁ ଟ୍ରାଏ କରିବା ଆଉ ତୁମକୁ ତମେ ମୋତେ ଜଣାଇବ ଯେ ଆ ଭିତରୁ ତୁମର ସବୁଠୁ ପସନ୍ଦ କେଉଁଟା ହେଲା?
ହଁ ହଁ ମୁଁ ତ ଚାରି ପ୍ରକାର କି ପାଞ୍ଚ ପ୍ରକାର ଖାଦ୍ୟ ଖାଇଲେ ହିଁ ଜାଣିବି ନା କେଉଁ ଖାଦ୍ୟଟି ଭଲ ଲାଗିଲା କେଉଁ ଖାଦ୍ୟ ଟି ଭଲ ଲାଗିଲା ନାହିଁ ଏବଂ ମୁଁ ମତେ ଶୁଣିବାକୁ ପାଇଛି କ୍ଷେପଣାସ୍ତ୍ରରେ ଆମର ଯେତେବେଳେ ଚନ୍ଦ୍ରଯାନ ଥ୍ରୀ ତିନି ଭ ଆକାଶ ପୃଷ୍ଠକୁ ଛଡା ଯାଇଥିଲା। ସେଠାରେ କୁଆଡେ ବାଲେଶ୍ଵର ବା ବାଲେଶ୍ୱର ବାସୀଙ୍କର ବହୁତ ହାତ ଥିଲା ସେମାନେ ମଧ୍ୟ ବହୁତ ଅ ସମ ସମର୍ଥନ ଦେଇଛନ୍ତି ଯେ ଆମର ଭାରତର ନାଁ କୁ କିପରି ଆଗକୁ ନେବା ଏଇ ସବୁ କଣ ସେଥିରେ ତମର ମଧ୍ୟ ସେଇ ସବୁରେ ସହଯୋଗ ଅଛି କି
ନିହାତି ନିହାତି ଯେହେତୁ ଆମ ବାଲେଶ୍ଵରରେ ଡିଆର ଡିଓ ଟି ଅଛି। ଆଉ ସେଇଠି ସବୁ ମିସାଇଲ ଟେଷ୍ଟିଙ୍ଗ ଏକା ହୁଏ ଆଉ ସେଇଠି ନିହାତି ବନା ବି ହୁଏ। ତ ସେଇଥିପାଇଁ ଯେମିତିକା ତୁମେ ଶୁଣିଥିବ ଭୁବନେଶ୍ୱରକୁ ସ୍ମାର୍ଟ ସିଟି କୁହନ୍ତି। ସେମିତିକା ଆମ ବାଲେଶ୍ୱରକୁ ମିସାଇଲ୍ ସିଟି ବ କୁହନ୍ତି କାହିଁକିନା ସେଇଟାକୁ ମିଶାଇଲ୍ ସୁଛୁଟି କୁହନ୍ତି।। ଏଇଥିପାଇଁ ଯେ କି ସେ ଜାଗାରେ ମିସାଇଲ୍ ର ସବୁ ଟେଷ୍ଟିଂ ବଗେରା ହୁଏ। ଆଉ ହେଲା ସେଇଠୁ ସବୁ ହିଁ ମେନ୍ ଯୋଗଦାନ ବାଲେଶ୍ଵର ଲୋକମାନେ ମିଶିକି ହିଁ କରିଥିଲେ ସେଇଥିପାଇଁ ବାଲେଶ୍ଵରକୁ ତାର ଦ୍ୱିତୀୟ ନାମଟି ହେଲା। ମିଶାଇଲ ସିଟି ଆଉ ବାଲେଶ୍ୱରରେ ସବୁଠୁ ଅଧିକା ଫେମସ୍ ହେଲା। ଆମର ଦ୍ୱତୀୟ ପୁରୀ ତମେ ତ ପୁରୀ ଯାଇଥିବ ନିହାତି ପୁରୀ ରେ ଜାଣିଥିବ ଯେ ଆମର ଜଗନ୍ନାଥଙ୍କ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବଡ଼ ମନ୍ଦିରଟେ କିନ୍ତୁ ବାଲେଶ୍ୱରରେ ବି ଅଛି ଗୋଟେ ନିହାତି ଆଉ ବାଲେଶ୍ୱରରେ ବି ଗୋଟେ ପୁରୀର ମନ୍ଦିର ଅଛି ତାକୁ କୁହନ୍ତି ଆମେ ଦ୍ୱତୀୟ ପୁରୀ। କାହିଁକି ନା ପୁରୀ ପରେ ସେକେଣ୍ଡ ପୁରୀ ଯଦି ଯେଉଁଟା କୁହାଯିବ ସେଇଟା ହେଲା ଆମ ବାଲେଶ୍ୱରରେ ଦୁ ତୀୟ ପୁରୀ ଯେଉଁଟା ଆମ ମିତ୍ରପୁର ପାଖରେ ହିଁ ଅଛି ଆଉ ସେଇ ମି ଦ୍ୱତୀୟ ପୁରୀ ବି କେବେ ଆମେ ତୁମକୁ ବୁଲେଇବାକୁ ନେଇକି ଯିବୁ ତୁମେ କେଏ କେ ଦିନ ଆସିବ ଆମ ଘରକୁ ଟିକିଏ କହିଲେ। ସେହି ହିସାବରେ। ମୁଁ କେବେ କଣ ପ୍ଲାନ୍ କରିବି ତମ ପାଇଁ କି କେବେ କଣ ନେଇକି ଯିବି ଏକା ପ୍ଲାନ୍ କରିବାକୁ ପଡ଼ିବ ମୋତେ।
ହଁ ହଁ ମୁଁ ତ ଏହା ଏହା ଜଣି ଖୁସି ହେଲି ଯେ ତୁମେ ମତେ ଏତେ ସାରା ଜାଗା ବୁଲେଇବ। ଏତେ ସାରା ଖାଦ୍ୟ ଖୁଏଇବ ଏହା ଶୁଣିଲା ବେଳେ ତ ମୋ ମନରେ କଣ ହଉନା କଣ ହୋଇଯାଏ। ମୋ ମନରେ ଏତେ ସାରା ଉତ୍କଣ୍ଠା ବସି ସାରିଛି ଯେ ଏହାକୁ ମୁଁ କିପରି ରଖିବି ତାହା ମୁଁ ଭାବି ପାରୁନାହିଁ ହେଲେ ବନ୍ଧୁ ଅ ମୁଁ ଚାହୁଁଛି ଆମେ ଯଦି ମୁଁ ତ ଏବେ କାମରେ ବ୍ୟସ୍ତ ଅଛି। ଆମେ ଯଦି ଆଉ ଦୁଇ ମାସ ପରେ ତୁମ ଘର ଆଡେ ଯାଇଥାନ୍ତେ ତାହେଲେ କଣ ଭଲ ହୁଅନ୍ତା ନା ଜଲଦି ଆଉ ଶୀଘ୍ର ଯିବାକୁ ପଡନ୍ତା।
ନିହାତି ନିହାତି ତୁମେ ଦୁଇ ମାସ ପରେ ଆସ ଆଉ ଆମ ବାଲେଶ୍ୱରର ସବୁଠୁ ଅଧିକା ଫେମସ ଗଣେଶ ପୂଜା ଆଉ ଦୁର୍ଗା ପୂଜା ହୁଏ ଯେହେତୁ ଗଣେଶ ପୂଜାରେ ମୁଁ ଆମ କଲେଜ ପିଲାଙ୍କ ସହିତ ମିଶିକି ଗୋଟେ କ୍ଲବରେ ଯୋଗଦାନ ଦେଇଛି ତ ତୁମକୁ ନିହାତି ସେଠିକି ଆକୁ ଆସିବାକୁ ପଡ଼ିବ ଆଉ ସେହି ଗଣେଶ ପୂଜା ଟାଇମ ରେ ହିଁ ଆମେ ବୁଲାବୁଲି କରିପାରିବା ସବୁ ଜାଗା ତୁମକୁ ବୁଲେଇବି ସବୁ ସ୍ୱାଦିଷ୍ଟ ସ୍ୱାଦିଷ୍ଟ ଖାଇବା ସବୁ ଖୁଆଇବି ହେଲା ଆଉ ତୁମକୁ ଗଣେଶ ପୂଜାରେ ଠାକୁର ଭସାଣି ବି ଦେଖେଇବା ପାଇଁ ନେଇକି ଯିବି।
ହଁ ହଁ ଏହା ଶୁଣି ମତେ ତ ବହୁତ ଖୁସି ଲାଗିଲା ହେଲେ ଭାଇ ଅ ମୁଁ ଭାବୁଥିଲି ବର୍ଷା ଦିନଟା ସରିଗଲା ପରେ ଆମେ ଯିବା କଣ କହୁଛ?
ହଁ ହଁ ବର୍ଷା ଦିନଟା ସରିଗଲା ପରେ ଯିବା। ହଉ ଭାଇ ଏଠି ବହୁତ ଜୋରରେ ବିଜୁଳି ଘଡ଼ଘଡ଼ି ମାରିଲାଣି। ବର୍ଷା ବି କମ୍ ହେବାର ନାଁ ନେଉ ନାହିଁ ମୁଁ ଟିକେ ଯାଉଛି ଶୋଇବି। ମୋ ମୁଣ୍ଡ ବିନ୍ଧିଲାଣି କାଲିକି ଆମେ କଥା ହବୁ।
ହଁ ଭାଇ ଧନ୍ୟବାଦ।
ରଖୁଛି ରଖୁଛି ଶୁଭରାତ୍ରି।
ଶୁଭରାତ୍ରି।